ହଁ ଶୁଣି ପାରୁଛନ୍ତି ହଁ ଶୁଣା ଯାଉଛି।
ହଁ ଶୁଣୁଛି କୁହନ୍ତୁ।
କଣ କରୁଛନ୍ତି?
ବସିଥିଲି ଏବେ ଯାଉଥିଲି ରୋଷେଇ କରିବା ପାଇଁ।
ଆଚ୍ଛା ଆଉ କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି।
ଆଉ ରୋଷେଇ ସରିଲାଣି?
ହଁ ରୋଷେଇ ସରିଗଲାଣି।
କଣ କରୁଛନ୍ତି ରୋଷେଇ?
ଆଜି ହେଇଛି ଆମର ମାଛ ହେଇଛି। ଭାତ ଡାଲି ଆଉ ମାଛ ତରକାରୀ।
ଆ ମାଛ କଣ ବେସର?
ନାଇଁ ମସଲା ମସଲା ବାଟିକି।
ହଁ ହଁ ହଁ।
ଆପଣ କଣ କରିବେ ଏବେ ରୋଷେଇ?
ହଁ ମୁଁ ଏବେ ରୁଟି କରିବି ଆଉ କାଙ୍କଡ ଆଳୁ ତାକୁ ଟିକେ କଷେଇ ଦେବି।
ଆଚ୍ଛା।
ହୁଁ।
କେଉଠି ଆପଣଙ୍କର ଘର?
ଭୁବନେସ୍ୱର ଆପଣଙ୍କର?
ହ ଆମର ଶାଶୁଘର ହଉଛି ଏଠି କନ୍ଧମାଳରେ ଫୁଲବାଣୀ ଆଉ ମୁଁ ରହୁଛି ଭଞ୍ଜନଗରରେ ଗଞ୍ଜାମରେ। ଏବେ ଆସିଛି ବୁଲିବା ପାଇଁ ଶାଶୁଘରକୁ ଆଉ।
ସେପଡ଼େ କଣ କେମିତି ଗରମ?
ଏବେ ଟିକେ ବର୍ଷା ପାଇଁ ବୋଲି ଥଣ୍ଡା ଲାଗୁଛି। ଆ ପୂର୍ବରୁ ଟିକେ ଗରମ ହେଉଥିଲା ଏବେ ତିନି ଚାରି ଦିନ ହେଲାଣି ଟିକିେ ଥଣ୍ଡା ଲାଗୁଛି।
ହଁ। ଆଉ ସେପଟେ କ ଣ ଦର୍ଶନୀୟ ଜାଗା?
ହଁ ଏପଟେ ବହୁତ ଜାଗା ଅଛି ଜଗନ୍ନାଥ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର ଅଛି ଆଉ ରାମ ମନ୍ଦିର ଅଛି ସାଇ ମନ୍ଦିର ଅଛି। ଆହୁରି ବହୁତ ଚଡାଏ ମାନେ ଏ ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲାବୁଲି କରିକି ଆସିବା ପାଇଁ ବହୁତ ଜାଗା ଅଛି।
ପାଡ଼ିଆ ଜାଗା ନାହିଁ।
ହଁ ପାହାଡ଼ ଗଛ ଲତା ଏମିତି ଝରଣା।
ହଁ ବହୁତ ସୁନ୍ଦର ତାହେଲେ ଆଉ ସେ
ହଁ ଆ ବହୁତ ଜାଗା ଅଛି ଆଉ ଆମର ଏଠି ଏଇ ନାରାୟଣ ଯାତ୍ରା ହୋଉଛି ଦିଇ ବର୍ଷରେ ଥରେ। ସେଇଟା ପୁରା ପ୍ରସିଦ୍ଧ ସବୁଆଡ଼େ ମାସେ ପର୍ଯ୍ୟନ୍ତ ପୁରା ଯାତ୍ରା ହୋଉଚି ମାଆଙ୍କର।
ଏଇ ମାସରେ
ଏ ବର୍ଷ ହୋଇଥିଲା ସରିଲା। ସାବିତ୍ରୀ ପରେ ସରିଗଲା। ମାନେ ସାବିତ୍ରୀ ପୂର୍ବରୁ ମାସେ ଆଗରୁ ହେଇ ହେଇଥାଉଚି।
ହଁ ସାବିତ୍ରୀ ସରିବାର ଦୁଇ ଚାରି ଦିନ ପରେ
ସରି ଯାଉଛି।
ହଁ।
ମାନେ ମା ଆସୁଛନ୍ତି ତାଙ୍କ ବାପ ଘରକୁ ଏଇଠିକି ଯାତ୍ରା ହେଉଚି ମାସେ ଏଇଠି ସାବିତ୍ରୀ କରିକି ମା ପୁଣି ତାଙ୍କ ଶାଶୁ ଘରକୁ ଯାଉଛନ୍ତି।
ଓହୋ ଏମିତି ତାଲେ ବହୁତ ବଢିଆ ଲାଗୁଥିବ ନା ହଁ।
ସେ ପର୍ଯ୍ୟନ୍ତ ଯାତ୍ରା ହୁଏ। ଦୋକାନ ବଜାର ସବୁ ପଡେ ସବୁ ପ୍ରକାର ଦୋଳି ଆସେ। ଏମିତି ହୁଏ ପ୍ରତି ଦିଇ ବର୍ଷରେ ଥରେ ହୁଏ ଏଇ ବର୍ଷ ହେଇଛି ପୁଣି ଆର ବର୍ଷ ଛାଡିକି ଆଉ ରେ ତା ପର ବର୍ଷ ହେବ ଆସନ୍ତୁ କେତେବେଳେ ଦେଖିବେ।
ଠିକ ଅଛି ଆଉ। ଆଉ ଆଉ ଛୁଆ ପିଲା କଣ?
ହଁ ଏବେ ଗୋଟେ ହେଇଛି ମୋର ଚାରି ମାସର ଛୁଆଟେ ଅଛି।
ଛୋଟ ଛୁଆ ହଁ।
ସିଏମ୍ ସେପଟେ ଘରେ ଆମର ଅଛନ୍ତି ଶାଶୁ ଶ୍ୱଶୁର ଆଉ ଦିଇ ଯା ଦେଢ଼ଶୁର ଅଛନ୍ତି। ଗୋଟେ ପୁତ୍ରା ଅଛନ୍ତି ତାଙ୍କୁ ବି ପାଞ୍ଚ ବର୍ଷ ହେଇଛି ଏବେ
ହଁ।
ଏମିତି ଆଉ ତ ରହୁଛି ଭଞ୍ଜନଗରରେ ଏମିତି ପୂଜାପୂଜି ପର୍ବପର୍ବାଣିୀ ଟାଇମରେ ଆସ ପୂଜି ପୂଜି ଦେଇକି ଯାଉଚି ଆଉ
ହୁଁ।
ଆପଣଙ୍କ ଘରେ?
ଆମର ଖୋର୍ଦ୍ଧା କିନ୍ତୁ ମୁଁ ତ ରହୁଛି ଭୁବନେଶ୍ଵରରେ।
ଆଛା।
ରେ ଆମେ ରୋହୁଛୁ ପୁଅ ଆମେ ତିନି ଜଣ ରହୁଛୁ ଆଉ ଆମ ଫାମିଲି ଆଉ ହଁ।
କଣ କରନ୍ତି ଆପଣ?
ମୁଁ ଏମିତି ଗୃହିଣୀ। ଆଗରୁ ଗୋଟେ ସ୍କୁଲରେ ହଁ ସ୍କୁଲରେ ଟିଚରଶିପ୍ କରୁ ଥିଲି ଏବେ ଆଉ ନାହିଁ। ପ୍ରାଇଭେଟ୍ ସ୍କୁଲରେ ଥିଲି ହଁ।
ଆଛା। ଆଉ?
ଆପଣଙ୍କର ରୋଷେଇ ତାହେଲେ ସରିଗଲାଣି?
ହଁ ରୋଷେଇ ସରିଗଲାଣି। ଆମ ନଅଟା ସାଢ଼େ ନଅଟାରେ ଖାଇଦଉଚୁ ତ ସେଥିପାଇଁ ଟିକେ ଜଲଦି ଭାଜକୁ ରୁଟି କରିବାର ହେଇଥିଲେ ରହିଥାନ୍ତା ଖାଇବା ସମୟରେ କରିଥାନ୍ତା ଆଉ ଭାତ ଆଜି କରିଦେଇଚୁ ତ ସରିଗଲାଣି ଜଲଦି ଆଉ।
ଖାଇବା ବି ସରିଗଲାଣି?
ନାାଇଁ ଖାଇନୁ। ହଁ ପରେ ଖାଇବ ଆଉ ଟିକେ ପରେ ଆଉ ସରିଲା ଏବେ ଟିକେ ମାମା ଆଉ ମ୍ ପା ତ ସେଥିପାଇଁ କଥା ହେଇଗଲି ଆଉ। ଛୁଆ ବି ଶୋଇଥିଲା ସେ ଉଠି ପଡିଲା। ସେମିତି ଆଉ
ମାଛ ମସଲା ଜୋ କଲେ କେମିତି କଣ? ବେଶୀ ମସଲା ଭଲ ଲାଗେ ନା ବେସର ଭଲ ଲାଗେ?
ଏ ମସଲା ହିଁ ଭଲ ଲାଗେ, ବେଶର ଟିକେ ଭଲ ଲାଗେନି। କିନ୍ତୁ ଆଜି ଆମର ଏଠି ସବୁ ପ୍ରକାର ହୁଏ ସମ୍ ମାନେ ଏଇଠି ଶାଶୁ ଘରେ ଟିକେ ବେସର ପ ସନ୍ଦ କରନ୍ତି।
କିନ୍ତୁ ଆଜି ମସଲା କରାହଇ ଯାଇଥିଲା।
ହଁ ମସଲା ଟା କେମିତି କଣ କଲେ?
ହଁ ଅଦା, ରସୁଣ, ଟମାଟୋ, ପିଆଜ ଆଉ ସବୁ ଗୋଟେ ଅଟା ଗରମ ମସଲାକୁ ବାଟିକି ମସଲା କରାଇଥିଲା। ତାପରେ ପିଆଜଟାକୁ ଟିକେ ଭାଜିକି ସେଥିରେ ମସଲା ପକେଇକି ଘରଡିକି ମାଛକୁ ଛାଣି ଦେଇଥିଲୁ। ତାପରେ ସେଇଟାକୁ କଷିକି ପାଣି ଦେଇକି ପାଣି ଫୁଟିଲା ପରେ ମାଛକୁ ପକେଇକି କରି ଦେଇଥିଲୁ ଆଉ। ମତେ ତ ପ୍ରାୟ ରୋଷେଇ ବେଶୀ ଆସେନି ଆଜି ଶାଶୁମା ହିଁ ରୋଷେଇ କରିଛନ୍ତି ଆଉ।
ହଁ ହଁ ଆ ଶିଖିଯିବେ ଆଉ ଏବେ। ନୂଆ ବାହାଘର ହେଇଛି ନାଇଁ?
ଆ ମୋ ମାନେ ଚାରି ବର୍ଷ ହେଇଗଲାଣି ବାହାଘର।
ହଁ।
ହଁ ବଡ଼ ଯା ଦି ଜଣ ଅଛନ୍ତି ତ। ମୋତେ ଆଉ ବେଶୀ ରୋଷେଇ କରିବାକୁ ପଡୁନଥିଲା, ସେମାନେ କରିଦଉଥିଲେ। ଆଉ ଏବେ ବାହାରକୁ ଗଲି ଦି ବର୍ଷ ହେଲା, ବାହାରକୁ ଗଲା ପରେ ଟିକେ ଟିକେ ଶିଖ ଶିଖୁଚି ଆଉ।
ଆସ୍ତେ ଆସ୍ତେ ହେଇଯିବ କରୁ କରୁ ଆଉ।
ହଁ। ଆଉ ବାପା ଘରେ ଆପଣଙ୍କର କିଏ କିଏ ସବୁ ଅଛନ୍ତି?
ଉ ଘରେ ସମ୍ ଭାଇ, ଭାଉଜ, ପୁତୁରା ଝିଅ, ପୁତୁରା ବୋହୂ। ଆଉ ବାପା ବୋଉ ନାହାନ୍ତି।
ଓ ହୋ
ହଁ ଭାଇ ମାନେ ସବୁ ବଡ଼ ସେମାନେ ସମସ୍ତେ ବାହାସାହା ହେଇକି ତାଙ୍କ ପୁଅ ଝିଅ ବି ବାହା ହେଇଗଲେଣି।
ମୋର ବି ଆମେ ତିନି ଭଉଣୀ। ମୋ ବଡ ଆମ ବାବା ମାମା ଅଛନ୍ତି ଆଉ ଦି ଭଉଣୀ ପାଠ ପଢୁଚନ୍ତି।
ହଁ।
ଏମିତି ସବୁ ଆଉ ହୁଁ ଆଉ କଣ ଖାଲି ରୁଟି କରିବେ,, ଭଜା ଆଉ କିଛି?
କରିବି କାଙ୍କଡ଼ ଆଳୁକୁ, ମସଲା ଦେଇକି କଷେଇବି, ଆଉ କଷା କରିଦେବି ଟିକେ। ଆଉ ପୋଟଳ ଆଳୁ ସକାଳେ ହଁ ଖରା ବେଳେ ହେଇଥିଲା। ଡାଲି, ପୋଟଳ ଆଳୁ କଷା ଆଉ, କଲରା ଆଳୁ ଚିପ୍ସ କରିଥିଲି। କରିଥିଲି ଭେଣ୍ଡି ପୋଡ଼ିକି, ତାକୁ ଟିକିଏ ସୋରିଷ ତେଲ ଦେଇକି ଦଳି ଦେଇଥିଲେ। ପାମ୍ପଡ଼ ଟିକେ ଛାଣିଥିଲି ଆଉ ହଁ ଏତିକି ହେଇଥିଲା। ଏମିତି ହେଇଥିଲା ତରକାରୀ, ବି ଅଛି ପୋଟଳ ଆଳୁ ଅଛି। ଆଉ ଏବେ ଟିକେ ସକାଳ ଜିନିଷଟା, ଆଉ ଖାଇବାକୁ ଟିକେ ଭଲ ଲାଗିବନି। କାଙ୍କଡ ଆଳୁ କରିଦେବି ଆଉ ହଁ। ହଁ
ଆମର ବି ସେମିତି ସକାଳେ ଯେ କିଛି ତ ରହିଲେ, ପୁଣି ରାତିରେ ଟିକେ କରିବାକୁ ପଡ଼ିବ
ହଁ। ସେଇ ଜିନିଷ ଟା ଆଉ ଟିକେ ଏତେ ଖାଇବାକୁ ଭଲ ଲାଗେନି। ମୋ ପୁଅ ଟିକେ ହଁ ଆ ମୋ ପୁଅ ବି ସେମିତି ଖାଇବନି ସକାଳୁ ଯାହା ହେଇଥିବ ସେ ଥରେ ଖାଇଥିବ, ଆଉ ଥରକୁ ଖାଇବାକୁ ଇଚ୍ଛା ଇଚ୍ଛା ହୁଏ ନା। ଆଉ କଣ ପଢୁଛନ୍ତି? ପୁଅ ଚତୁର୍ଥରେ ପଢୁଛି।
ଆଚ୍ଛା।
ଆଉ ସବୁ ରଜକୁ କୁଆଡ଼େ ଯାଇଥିଲେ ବୁଲିବା ପାଇଁ?
ନାଇଁ ର ନିଜର ତ ଆଉ ଛୋଟ ଛୁଆଟେ ତ ନେଇକି ଆଉ କୁଆଡ଼େ ଯାଇପାରିଲିନି। ତାପରେ ଖରାପ ବି ବହୁତ ହଉଛି ଛୁଆକୁ ଧରିକି, କୁଆଡ଼େ ବୁଲିବାକୁ ଯାଇ ହେଲାନି ଘରେ ହିଁ ଥିଲି।
ହଁ
ଖାଲି ନୂଆ ପିନ୍ଧିକି ସଜବାଜ ହେଇକି ରହିବା କଥା
ଆପଣ କୁଆଡ଼େ ଯାଇଥିଲେ? ଖରା ମୁଁ ବି ସେମିତି ଯାଇପାରିଲିନି କୁଆଡ଼େ ଦି ରଜର ଯେଉଁ ଲାଷ୍ଟ ରଜ ଦି ଦିିନି ପୁଅର ଯାହାହେଲେ ବି ଟିକେ ମନ ଦୁଃଖ ହେଇଯିବ, ତାକୁ ନେଇକି ପାଖରେ ବୁଲେଇକି ଆଣିଥିଲି।
ଆଚ୍ଛା ଆଚ୍ଛା।
ଅଛି ତ ରଜ ମହୋତ୍ସବ।
ହଁ ହ ହ ଭୁବନେଶ୍ଵରରେ ପ୍ରାୟ ହେଇଥାଉଛି। ସବୁ ଜାଗାରେ
ହ
ହୁଁ ହୁଁ।
ପ୍ରାୟ ଯାଉଛି
ଆଉ ଆଜି ପାଗ କେମିତି ଥିଲା ସେପଟେ? ହାଲୋ। ମଣିପାର୍ଜୁନ